ହଁ ମୋ ଆବାଜ୍ ଆସୁଚି?
ହଁ ଦିଦି ଶୁଣା ଯାଉଚି।
ହଁ ଆଉ କେମିତି ଅଛ ଶୁଭ ସନ୍ଧ୍ୟା।
ମୁଁ ଭଲ ଅଛି।
ଭଲ ଅଛ? ମୁଁ ବି ଭଲ ଅଛି ଆଉ। ଏଇ ଟିକେ ଘର କାମରେ ଟିକେ ବ୍ୟସ୍ତ ଥିଲି ଆଉ।
ହୁଁ। ଏ ଯୋଉ କହୁଥିଲି କଣ?
ଦଶ। ହଁ ଆଜି ଦଶ ଥିଲା ସରିଲାଣି। ଦଶ କାମ ସରିଲାଣି ଆଉ। ଦଶ କାମ ତ କେତେ କଷ୍ଟ ତମେ ବି ଜାଣିଥିବ।
ହଁ ଆଉ, କାଲି ବି ଥିବ ନା ଏଗାରରେ?
ହଁ କାଲି ଏଗାର। ଆଉ ଦଶ କାମରେ ଆଜି ଆମେ ସମସ୍ତେ ତୁଠ ଯାଇଥିଲୁ। ଏଇଟା ମୋ ଲାଇଫର ଫାଷ୍ଟ ଏକ୍ସପିରିଏନ୍ସ। କୋଉ ନଈରେ ଗାଧେଇବାର
ଓହୋ
ନହେଲେ ଆ ପୂର୍ବରୁ ସେମିତି କେବେ ସେମିତି ଭଗବାନଙ୍କ ଦୟାରୁ ସେମିତି କେବେ ସିଚୁଏସନ ହେଇନି। ଯୋଉଟା ନା ପୋଖ ମାନେ ଅଜା ଜା ମାନେ ଆଈ ଚା ଏୟା ମାନେ ଚାଲି ଯାଇଥିଲେ ଯେତେବେଳେ ସେତେବେଳେ ଆମେ ପୋଖରୀରେ ଯାଇନା ଗାଧେଇଥିଲୁ। ତାପରେ ଅଜା ଯାଇଥିଲେ ମୋର ମ୍ୟାରେଜ ହେଇଯାଇଥିଲା। ଆଉ ତ ମୁଁ ସେଇଠିକି ଯାଇନ ଥିଲି। ମୋ ବାହାଘର ପରେ ପରେ ହେଇଥିଲା। ଆଉ ଏଇଟା ମୁଁ ମାନେ ବାହା ହେଇ କି ନା ଏଇଠିକି ଆସିଲା ପରେ ଏଇଟା ଫାଷ୍ଟ ଟାଇମ୍।
ଓହୋ
ଏଇଟା ଫାଷ୍ଟ। ଆଉ ବହୁତ ଜଣ ଥିଲେ ଆଉ ସମ ସ୍ତଙ୍କ ପୁଣି ସେ ବାରିକ ଆସିବ ନଖ କାଟିବ ହେଲା ତ ହ ବହୁତ ହଁ କାମ ବହୁତ। ସେଇ ସବୁ କାମ ସାରିକିନା ଇଏ କଲା ବେଳକୁ ଟିକେ ଲେଟ୍ ଆଉ କଣ? ହେଲା।
ଆଉ ହୁଁ। ମୁଁ ତ କେତେ ଛୋଟ ବେଳୁ ମୁଁ କେତେ ତେଗୁଡେ, ଆମର ଆଗୁରୁ। ହଁ ଆମ
ହଁ
ଆମର ଆଗରୁହେଲା ପର୍ଯ୍ୟନ୍ତ ମାନେ ପ୍ରତିବର୍ଷ ଗୋଟେ ଗୋଟେ ହବ।
ଓକେ। ତାମାନେ ତମର ବଡ ଫ୍ୟାମିଲି ବୋଧେ।
ହଁ ହଁ। ବହୁତ ବଡ ଫ୍ୟାମିଲି।
ବଡ ଫ୍ୟାମିଲି ହଁ। ବଡ ଫ୍ୟାମିଲି ହେଲେ ସେଇଆ। ମୋର ଜଣେ ଯା ହେବେ ସେ କହୁଥିଲେ, ହେଲା ତାଙ୍କର ଏ ତେ ବଡ ଯେ ପ୍ରତିବର୍ଷ ତାଙ୍କର ମିନିମମ୍ ଦିଟା, ତିନିଟା। ସେ କହିଲେ ମୋର ଏଟା ମାନେ ଏକ୍ସାମ ପଡିଲା ଭଳିଆ ପୁରା ଘୋଷା ହେଇଗଲାଣି। କାହାପରେ କଣ ହବ, କୋଉଟା କରିବା କଥା। କଥା। କୋଉଟା କରିବା କଥା ନୁହଁ ଘୋଷା ହେଇଗଲାଣି। ଆଉ ଆମ ପାଇଁ ପୁରା ନୂଆ ଜିଲା। ଏଇଆ ଆଉ। ଆଉ ଆଜି ଏଇ ସବୁ ଜିନିଷରେ ଏଇ ଯୋଉ ବାରିକ, ଆଉ ତମର ରହିଲା କଣ ତ ବ୍ରାହ୍ମଣ ଆଙ୍କ ମାନଙ୍କର ତ ଭାଉ ବହୁତ୍।
ହଁ
ଏଇ ସବୁ ଜିନିଷରେ। ତାଙ୍କ ମାନଙ୍କୁ ଖୋଜିବା ଆଉ ପାଇବା ବହୁତ କଷ୍ଟ। ଆଜି ଆମର ଖାଲି ବାରିକ ଆସିଥିଲେ ପାଞ୍ଚ ଟା ନା ଛଟା।
ଓହୋ
ବହୁତ ଜଣ ଥିଲୁ ନି ନା ତ। ଆଗଗ କାହିଁକି କହିଲ? ମେନ୍ ହେଲା ଆଗରୁ କଣ କହିଲ ତାଙ୍କର ସୋର୍ସ ଅଫ୍ ଇନକମ୍ ସେ ଗୋଟିଏ ଜିନିଷ ହି ଥିଲା। ବୁଝିପାରିଲ ନା ଏବେ କଣ ସେମାନେ ଦେଖ। ଆଉ ସେ ଗୋଟିଏ ସୋର୍ସ ଅଫ ଇନକମ୍ ଥିଲା ଆଉ ତା ଉପରେ ସେମାନେ ଡିପେେନ୍ସ ର ଫୁଲି ଥିଲେ। ଏବେ କଣ ଏଇଟା ତାଙ୍କର ସେ ମାନେ ସାଇଡ ଇନକମ ଅସ୍ ଏ ସେମାନେ ନଉ
ହଁ ହୁଁ।
ଆଉ ଗୋଟେ କିଛି ଇନକମ ସୋର୍ସ ରଖି ଦଉଛନ୍ତି ନିଜେ ହେଲେ ଯେମତି ସେଲୁନ୍ ଗୋଟେ କରିଦେଲା ହେଲା ବଏଜ ସେଲୁନ୍ କରିଦେଲା ସେଇଠି ସେମାନେ ବସିଲେ ତାଙ୍କର ସେକେଣ୍ଡ ଆଇଟା ପ୍ରାଇଓ ରିଟି ରହୁଛି ଆଗରୁ ତାଙ୍କର ଫାଷ୍ଟ ପ୍ରାଇଓରିଟି ଥିଲା ତ ତମେ ନ ଥିଲେ ବି ସେମାନେ ଜାଣିଲା ମାନେ ଆଙ୍କ ଘରର ଏୟା ହେଇଛି ସେମାନେ ଆସିକିନା ପହଞ୍ଚିଯିବେ। ପହଞ୍ଚିଯିବେ। ଆଉ ମାନେ ତମକୁ କିଛି କହିବାକୁ ଡାକିବାକୁ ପଡୁନଥିଲା ବଟ ଏବେ କଣ ହଉଛି? ପୁରା ଲୋକ ପଠାଅ ତିନି ଥର ଡାକ ଚାରି ଥର ଡାକ ତାପରେ ସେମାନେ ଆସୁଛନ୍ତି ଆଜି ହଁ ଆଜି ଏବେକାର ମାନେ ସିଚୁଏସନ ଟା ହେଲା ସେଇଆ। ବ୍ରାହ୍ମଣ ବି ସେମିତି ବ୍ରାହ୍ମଣ ବହୁ ଜଣ ଦଶ କାମ ଏଇ ଯୋଉ ସୁଧିଘର କାମ କରିବା ପାଇଁ ରାଜି ହଉନାହାନ୍ତି। ବହୁତ ବ୍ରାହ୍ମଣ ଥାନ୍ତି ରାଜି ହୁଅନ୍ତିନି କିଛିଟା ବ୍ରାହ୍ମଣ କରନ୍ତି କିଛିଟା ବ୍ରାହ୍ମଣ କରନ ହଁ।
ହୁଁ।
ଆଗରୁ ଏସବୁ ଜିନିଷ ହଉନଥିଲା।
ପୁଟି ଉପରେରେ ମିଳି ଯାଉଛନ୍ତି।
ହଁ ଗାଁରେ ଆମର ବି ଗାଁ ହେଲା ଗାଁ ହେଲେ ବି କିନ୍ତୁ କିନ୍ତୁ ମାନେ ତାଙ୍କର ଯେହେତୁ ଆଉ ସବୁ ବ୍ୟବସାୟର ଅଛି। ସେମାନେ ସେଇ ସବୁ ଜିନିଷରେ ଲିପ୍ତ ଅଛନ୍ତି ତ ସେଥିପାଇଁ ମାନେ ଚଲେଞ୍ଜିଂ କ୍ରିଏଟ ହଉଛି ବୁଝିପାରିଲ ନା? ଆଉ ନହେଲେ କିଛି ନୁହଁ।
ହଁ ଦିଦି ସେଇଆ ହଉଛି।
ଆଉ ଆଜି ସବୁ କଣ ରୋଷେଇବାସ କରି ଥିଲ ମୁଁ କହିଲି ଆଜି କଣ ଅଛି ହଁ।
ହଁ ଦିଦି ଆଜି ବହୁତ କାମ ଥିଲା ଦିନ ସାରା ଏ ଯୋଉ ସେ ୟାର କାମ ନୁହେଁ ସାର୍ ସେ ଯୋଉ ସେଇ କାମ ବହୁତ ସାରା ଦେଇ ଭୋଟର ମାନଙ୍କର ମାନେ ଟୋଟାଲି ମୋର ତିନି ହଜାର। ତିନି ହଜାର ଭୋଟର ମୋର ପଡିିନି ସାର ଙ୍କର ପଡିଛି ସେ ସାର୍ ଏକଲା ପାରୁନାହାନ୍ତି।
ସପୋର୍ଟ କରିବାକୁ ପଡୁଛି।
ହଁ ଆମ ସ୍କୁଲ ର ଯିଏ ହେଡ ସାର ସେ ଏକଲା ପାରୁନାହାନ୍ତି ଏଜ ହେଇଗଲାଣି। ଆଉ ଯୋଉ ମାନେ ମାରିଏଡ ସେମାନେ ଟାଇମ ଦେଇ ପାରୁନାହାନ୍ତି ତ ମତେ ମତେ ଟିକେ କହିଲେ ହେଲ୍ପ କର। ତ ତାଙ୍କୁ ହେଲ୍ପ କରି କରିବା ପାଇଁ ଦିନ ସାରା ବସିଛି ସକାଳ ଆଠଟାରୁ ଆଠଟାରୁ ବସି ବସିଛି ସେମିତି ଖାଇ ଦେଇ ଖାଇ ଦେଇଛୁ ଆଜି ଭାତ ସେମିତି ଉମ ଡାଲମା କରି ଖାଇ ଦେଇଛୁ ବାକି କାମ ଦିନ ସାରା ଚାଲିଛି।
ହୁଁ।
ଏଇଟା ତ
ଆଉ ଏବେ ସ୍କୁଲ ରେ ଡ୍ରପ୍ ପ ଆଉଟ୍ କେମିତି ଚାଲିଛି ମୁଁ କହିଲି ଏବେ ସ୍କୁଲରେ ଡ୍ରପ୍ ଆଉଟ୍ କେମତି ହଉଛନ୍ତି
ଆମ ଏରିଆ ରେ ନାହାନ୍ତି ଡ୍ରପ୍ ଆଉଟ୍ ଏତେ ଆଉ କୋଉଠି ହଉଥିବେ ଆଉ କୋଉଠି ହଉଥିବେ କିନ୍ତୁ ଆମ ଏରିଆରେ ନାହାନ୍ତି
ଯା ହଉ ଭଲ ଜିନିଷ ସମସ୍ତେ ପିଲା ଆସୁଛନ୍ତି ନା ପଢିବା ପାଇଁ
ଆସୁଛନ୍ତି ମେନ ହଉଛି ଖାଇବାକୁ ଦିଆ ହଉଛି
ହୁଁ ମିଡ୍ ଡେ ମିଲ୍ ହଁ
ଆମ ସ୍କୁଲ ଟା ବଡ ଟୋଟାଲ ପିଲା ଦୁଇଶହ
ଓହୋ ପୁରା ସବୁବେଳେ ଫୁଲ ଷ୍ଟ୍ରେଥ ରହୁଛନ୍ତି ନା ତଥାପି ମାନେ ଫୁଲ ନ ରହିଲେ ବି ମାନେ ଏଇଟି ପରସେଣ୍ଟ ରହୁଛନ୍ତି ହଁ ଏଇଟି ପରସେଣ୍ଟ ରହିଲେ ବି ଭଲ ତାହେଲେ ଠିକ ଅଛି ରେସିଓ ହୁଁ
କାହିଁକି ନା ଗାଁ ଟା ନା ସମସ୍ତେ ଆଣିକି ଛାଡିଦେବେ ପିଲା ମାନଙ୍କୁ କେହି ଆଜି କାଲି ଖାଲି ଘରେ ରଖୁନାହାନ୍ତି କୋଉ ଦିନ କ ଟିକେ ଦେହ ଖରାପ ସିଏ ନ ଆସିଲା କେତେବେଳେ କେମିତି କିଏ କୁଆଡେ ପଲେଥିବ ଆସିବନି ତାହେଲେ ଷ୍ଟ୍ରେଥ ବହୁତ ଅଧିକ ଛୁଟି ଦିନରେ ବି ଆମକୁ ଦିଦି କହୁଛି ଛୁଆ ରଖି ଦଉନାହାନ୍ତି ମାନେ ଛୁଟି ପଡିଥିବ ଆମେ ଘରେ ଟିକେ କଣ କାମ କରୁଥିବୁ ଖାଲି ଫୋନ ଆସୁଥିବ ଫୋନ ଆସୁ ଥିବ ବିରକ୍ତ ଲାଗିବ
ହ ହଁ ହଁ ହଁ ସେ ଜାଣି ପାରୁନାହାନ୍ତି ଯେ କାହିଁକି ନା ସେମାନେ ଏତେ ଏଜୁକେଟେଡ ନୁହନ୍ତି ନା ସେମାନେ ସେ ଜିନିଷ ଟା ବୁଝି ପାରୁନାହାନ୍ତି କି ଦିଦି ଗୋଟେ ଦିନ ପାଇଛନ୍ତି ସେ ଗୋଟେ ଦିନ ସେ ରେଷ୍ଟ ନେଲେ ଆଉ ସିକ୍ସ ଡେ ସେ ତାଙ୍କର ନର୍ମାଲ ଯେମିତି ୱାର୍କ କରିବା କଥା କରିବେ ହେଲା ସେମାନଙ୍କର ସେଇ ଅଣ୍ଡରଷ୍ଟାଣ୍ଡିଙ୍ଗ ଟା ନାହିଁ ପିଲାଙ୍କର କ୍ଲାସ ରେ ପାର୍ଟିସିପେସନ କେମିତି
ପିଲାମାନଙ୍କର ପାଟି
ହଁ
ଏମାନେ ପୁରା ରୁରାଲ ଏରିଆ ହେଲା ମାନେ କିଛି ପ୍ୟାରେନଟ୍ସ ମାନେଙ୍କର ସପୋଟ ନାହିଁ ମେନ୍ ପ୍ୟାରେଣ୍ଟସ୍ ମାନଙ୍କର ଏମିତି ହଉ ଥିଲା ଆମର ଏଠି ସେମିତି ତାଠୁ ବି ଆହୁରି ଅଧିକ ସେଠି ସେଠି ଗୋଟେ ପ୍ଲସ୍ ପଏଣ୍ଟ ଥିଲା କଣ କହିଲେ ମିଡ୍ ଡେ ମିଲ୍। ଡେ ମିଲ ରେଷ୍ପନ୍ସିବିଲିଟି ନଥିଲା ଏମିତି କଣ ଆସୁଥିଲା ନା। ଅନ୍ୟ ଜଣେ ନେଇଥିଲେ। ଏଠି କଣ
ହଁ ହଁ ହଁ ହଁ।
ହଁ ସେଠି ଆସୁଥିଲା ଅନ୍ୟ ଜଣେ ନେଇଥିଲେ।
ହୁଁ।
ଟିଚର ମାନଙ୍କୁ ହିଁ ଯୋଗାଡ ଦବାକୁ ପଡିବ ମାନେ ଜାଳ ନିଜେ ଆଣିବେ ପରିବା ନିଜେ ଆଣିବେ ସଉଦା ପାତି ଯାହା ହେଲା ତା ପାଇଁ ତ ଗୋଟେ ଟିଚର ବନ୍ଧା ହେଇଥିବ ନା।
ହୁଁ ହୁଁ ହୁଁ।
ସବୁ ଆଣିବା ପାଇଁ ତାପରେ ଗମେଣ୍ଟକୁ ଡେଲି ଲିଷ୍ଟ। ଯିବ ଏତିକି ପିଲା ଏତିକି ମିଲିଗ୍ରାମ ଏତିକି କଣ ଏତିକି ଇଏର ଖାଇଲା। ଡେଲି ଲିଷ୍ଟ୍ ଯିବ। ତା ପାଇଁ ଗୋଟେ ଟିଚର ପୁରା ବନ୍ଧା ତା ମାନେ ପୁରା ମାନେ ସି ବିରକ୍ତ ଯିଏ ରହିବ ସିଏ ପୁରା ବିରକ୍ତ ହେଇଯିବ।
ଓକେ ଓକେ ଓକେ।
ଠୁ ବଡ କାମ ହଉଛି ସେଇଟା।
ସେଇଟା ହଁ।
ତାପରେ ଉ ଯାଇକି ଆଣିବାର ଲେଡିଜ ମାନେ କେତେ ଦୂର ଆ
ପାରିବେ ହଁ ହୁଁ।
ସାଙ୍ଗେ ଘମ ବାବା ଅଛନ୍ତି କିଏ ଅଛନ୍ତି ନେଇ ଆସୁଛନ୍ତି କି କେତେବେଳେ ଦରକାର ନେଇ ଆସ ସେଠୁ ହେ ରୋଷେଇଆ ମାନେ କହିବେ ହେଇ ହଳଦୀ ନାହିଁ ନାଇ ଦୌଡ଼ ଆଣିବା ପାଇଁ। ତାପରେ ତାକୁ ଯଦି ଆମେ ତାକୁ ଯଦି ଲିଷ୍ଟ ନ ଆଣିବ ପଇସା ମିଳିବନି।
ହଁ।
ମେ ଆମେ ତ ଯେକୌଣସି ଦୋକ
ଓକେ ଓକେ ବୁଝିପାରିଲି ବୁଝିପାରିଲି ହଁ ହଁ ହଁ।
ଦୋକାନରୁ ବି ଆଣି ଆମକୁ ଗୋଟେ ଦୋକାନକୁୁ ଯିବାକୁ ପଡିବ ଯେ ରିସିଦ କାଟିକି ଦବ। ସେ ରିଶିଦ୍ ହଁ ରିସିଦ କାଟିକି ଆମକୁ ଦବ ଏତିକି ପଇସାର ଜିନିଷ ନେଲେ।
ହଁ ହଁ ସେଇଟା ବିଲ୍ ଟା ପ ମ ସବମିଟ କରିବାକୁ ପଡୁଥିବ ଅଫିସରେ ଆଉ।
ହଁ ହଁ ହଁ।
ବିଲ୍ ସବମିଟ ନ କଲେ ପେମେଣ୍ଟ ମିଳିବନି।
ଗୋଟେ ଗୋଟେ ଗୋଟେ ଜିନିଷ ଦି କିଲୋମିଟର ପନ୍ଦର କିଲୋମିଟର। ଯାଉଛୁ।
ହୁଁ। ଓକେ ଏତେ ସମୟ ନା ଓକେ।
ପଇସା ବି ଆମଙ୍କୁ ଦିଆହୋଉନି।
ଦିଆହେଉନି ହଁ। ହ ହଉ ଆ ବସ୍ ଟାଇମ ହଁ। ଶୁଭ ସନ୍ଧ୍ୟା ଥ୍ୟାଙ୍କ ୟୁ ହଁ।
ହଁ ଶୁଭ